ହଁ କଣ କରୁଛ?
ଏଇ ମେହେନ୍ଦୀ ଲଗୁଚି।
ହୁଁ ରଜ ପାଇଁ।
ହୁଁ।
ରଜ ପାଇଁ ସଜ ଚାଲିଚି ମୁଁ ଏଇ ରୋଷେଇ କରିକି ଆସିଲି।
ଓହୋ କାହାର ରୋସେଇ ଆଜି?
ଆଜି ହେଇଥିଲା ମଟର ତରକାରୀ ଆଉ ସା କ ଭଜା ଆଉ ଛତୁ ତରକାରୀ ଆଉ ଡାଲି।
ଏକା ଏକା ଖାଇଦେଲ ଆମକୁ ଡାକିଲନି।
ଆସ ଖାଇକି ଯିବ ରଜରେ ବୁଲିକି ଯିବ ଦୋଳି ପଡିଛି ଖାଇକି ଯିବ। ହଁ ଆଜି ଛତୁ ବେସର ହେଇଥିଲା।
ଉଁ ହୁଁ। ଆଉ ଯିବା। ଆଉ ତମେ କଣ କରୁଛ ମାନେ ବିଜନେସ କଣ କରୁଛ ନା ନା କଣ?
ନା ମୁଁ କିଛି କରେନି ମୁଁ ହାଉସ ୱାଇଫ୍ ଅଛି।
ଉଁ ହୁଁ।
ହୁଁ। ଘର କାମଧନ୍ଦା କରେ ମୁଁ ସବୁଦିନ ଚାରିଟା ହବ ଉଠିବିନି। ସବୁଦିନ ଚାରିଟା ହେଲେ ଉଠିବି ସକାଳୁ ଆଉ ଫାଷ୍ଟ ଉ ଉଠିକି ବା ଝିଅ ମୋ ଛୋଟ ଛୁଆଟେ ହେଇଛି ତାକୁ ଛାଡି ଦେଇକି ବାହାରକୁ ଯିବି। ଯାଇକି ବାହାରେ କାମ ଧନ୍ଦା କରିବି ମାନେ ଯୋଉ ବାସି କାମ କରିବି। କରିକି ତାପରେ ଗାଧେଇବା ପାଇଁ ଯିବି ଗାଧେଇକି ଆସିବି। ଠାକୁର ପୂଜା କରିବି ଠାକୁର ପୂଜା କରିକି ଯାଇ ଗଛରେ ପାଣି ଦେମି ପାଣି ଦେଇକି ଆସିକି ସମସ୍ତଙ୍କୁ ଜୁଆର ହେବି ଜୁଆର ହେଇକି। ଚା କରିବି ଚା କରିସାରିଲା ପରେ ଯାଇକି ଖାଇବା ପାଇଁ ସମସ୍ତେ ପୁଣି ସମସ୍ତେ ଉଠି ସାରିଛେ ତାଙ୍କୁ ପୁଣି ଖାଇବା ପାଇଁ ଦେବି। ଖାଇବାକୁ ଦେଲା ପରେ ପୁଣି ଆମର ପଖାଳ ପାଇଁ ପ୍ରିପାରେସନ ହବ। ଏବେ ଛଅଟା ସୁଦ୍ଧା ଖିଆ ହବ ଚା ପୁଣି ପଖାବା ପାଇଁ ପ୍ରିପାରେସନ ହବ ନଅଟା। ନଅଟା ବେଳେ ପୁଣି ହବ ପୁଣି। ଖାଳ ସହିତ ଭଜାଟେ ହବ ତା ସହିତ ଦଳା ଦୋଳି ଯାହା ହେଲେ ହବ ତା ସହିତ ହବ ଶାଗ ଭଜାଟା ହବ। ପଖାଳଖିଆ ସରିଲା ପରେ ପୁଣି ସାଢେ ବାରଟା ରାରୁ ଗୋଟେ ସୁଦ୍ଧା। ପୁଣି ଯୋଉ ଲଞ୍ଚ ଟା ତିଆରି ହବ। ଖରାବେଳେ ଖାଇବା ଟାେ ତିଆରି ହବ ସେଥି ଭିତରେ ପୁଣି ଭାତ ଆଗେ ଉଁ ବସେଇ ଦେଇକି ଆସିକି ଝିଅକୁ ଆଗେ ସଫାସତୁରା କରିଦିଏ ତାକୁ କ୍ଲିନ କରି ଦେଇକି ଯାଇକି ପୁଣି ଝିଅକୁ ଦେଇଦିଏ ମେଙ୍ଗି ଧରିବା ପାଇଁ ସିଏ ଧରନ୍ତି ମୁ ପୁଣି ଯିବି ପୁଣି ରୋଷେଇ କରିବି ଯାହା କରିବା କଥା। ଖରାବେଳ ରୋଷେଇ ତରକାରୀ ପତ୍ର ଯାହା କରିବା କଥା କରିଦେଇକି ଆସି ମଝିରେ ମଝିରେ ଝିଅକୁ ଟିକେ ଧରିଦିଏ ତାଙ୍କୁ ଖାଇବାକୁ ଦେଇଦେଇ ପୁଣି ତାଙ୍କୁ ଶୋଇଦିଏ। ଆଉ ତାପରେ ଭାଇନା ପଳେଇବେ ତାଙ୍କ କାମରେ। ଯାଇ ସାରିଲା ପରେ ପୁଣି ସାଢେ ଗୋଟେ ଦିଟା ହେଲେ ସିଏ ପୁଣି ଆସିବେ। ଆ ସି ପୁଣି ସିଏ ଖାଇକି ଡିଉଟ୍ ପଳେଇବେ ଡିଉଟି ପଳେଇଲେ ପୁଣି ଆମେ ଏ ମାଆ ଝିଅ ଖାଇ ପିକି ସମସ୍ତେ ତିିନଜଣ ଯାକ ଖାଇ ପିଇକି ଶାଶୁ ସମସ୍ତେ ଶୋଇବୁ ଆଉ ଶୋଇକି ଉଠିଲେ ପୁଣି ଘର ବାହ ଖରକ ପୁଣି ପାଣି ଫାଣି ଘର ପାଇଁ ଆଣ ପୁଣି ସନ୍ଧ୍ୟା ବେଳେ ରୁଟି ହବ ରୁଟି ସହିତ ଯାହାହେଲେ ଗୋଟେ ତରକାରୀ ହବ। ଖାଇ ଆମେ ପୁଣି ଆଗୁଆ ଖାଇଦଥାଉ ଝିଅ ପାଇଁ ମୁଁ ଆଗୁଆ ଖାଇଦିଏ। ଭାଇ ଆସିଲେ ସିଏ ପୁଣି ରାତି ଭରେ ପୁଣି ଯାଇି ଖାଆନ୍ତି ଆଉ ଏଇଆ କାମ ସକାଳର ରାତି ପର୍ଯ୍ୟନ୍ତ ଆମର ଏଇଟା କାମ ଆଉ।
ମୋର ବି ବି ସକାଳୁ ମୁଁ ତ ଫାଷ୍ଟ ଉଠିବି ଆମର ପାଣି ସପ୍ଲାଏ ପାଣି ଆସେ ଆମ ତ ଏମିତି କିିବଲ ରଖିଛି। ମାନେ ଯୋଉ ଟିବଲ ଅଛି ତାର ସେ ଗୁଣ୍ଡି ବାହାରେ ସେ ପାଣିରେ ସେ ପାଣି ଆମେ ପିଉନା। ତ ସେ ପାଣି ଆସିବ ସପ୍ଲାଏ ପାଣି ଯେ ଯେତେବେଳେ ଅସିବ ଟ୍ୟାପରେ ଯାଇକି ପାଣି ଟିକେ ପୁରେଇ ଦେବୁ। ତାପରେ ଏବେ ସ୍କୁଲ ବନ୍ଦ ଅଛି ମୁଁ ଟିକେ ପ୍ରାଇଭେଟ ସ୍କୁଲରେ ଯାଇକି ପାଠ ପଢଉଛି। ତ ପୁଣି ସ୍କୁଲ ବାହାରି ବୁରାକି ଖାଇକି ସ୍କୁଲ ଯିବି ଆ ଆମର କ୍ଲାସ ହେଲା ଦଶଟାରୁ ସାଢ଼େ ଦିଟା। ତାପରେ ମୁଁ ମୋର ବାହାରିକି ଯିବି ସ୍କୁଲରୁ ତାପରେ ସ୍କୁଲରୁୁ ଆସିବି ସାଢ଼େ ଦିଇଟା ସ୍କୁଲରେ ଯାହା କ୍ଲାସ୍ ହବ ଛୁଆଙ୍କୁ ସେଇ ଛୁଆଙ୍କୁ ଖୋଇଦେ ମତେ ଭଲ ଲାଗେ ଛୋଟ ଛୁଆଙ୍କୁ ଖୋଇଦବା ପାଇଁ ହେଲା। ଆମର ଅଛନ୍ତି ଖୋଇଦବା ପାଇଁ ସେଇ ଲୋକ କିନ୍ତୁ ମୁଁ ଖୋଇଦିଏ ମତେ ଭଲ ଲାଗେ।
ଆଚ୍ଛା।
ତାପରେ ଆସି ଦିଟା ବେଳେ ଦିଟା ବେଳେ ଆସିକି ମୋର ଗୋଟେ ଷ୍ଟେସନାରୀ ଦୋକାନ ପକେଇଛି ହେଲା। ମୁଁ ଟେସ୍ସନାରୀ ତ ଟେସନାରୀ ସିଲେଇ ଗ୍ଲୋସରୀ ତ ମୁଁ ସେଇଠି ଗୋ ଗୋଟେ ଜାଗାରେ ତିନିଟା ଜାକ ପକେଇ ଦେଇଛି ଆଉ। ତାପରେ ଆସି ସାରିଲା ପରେ ମୁଁ ଟିକେ ଖାଇ ସ୍କୁଲ ଆସିବି ତ ଶୋଇବି। ଖାଇସାରିଲା ପରେ ପୁଣି ଯିବି ତିନିଟା କି ଚା ଚାରିଟା ବେଳେ ଯିବି ସ୍କୁଲ ନା ଯୋଉ ଦୋକାନ। ଦୋକାନ ଯିବି ସେଇଠି ବସିବି ତାପରେ ଆ ମୋ ଭାଉଜ ମୁଁ ମିଶିକି କରିଛୁ ତ। ସେଇଥିପାଇଁ ଭାଉଛ ଅଧଘଣ୍ଟେ ବସିଲେ ମୁଁ ଅଧଘଣ୍ଟେ ବସେ। ତାପରେ ଭାଉଜ ପାଞ୍ଚଟା ବେଳେ ଯିବ ଘରକୁ ରୋଷେଇ କରିବା ପାଇଁ ମୁଁ ସେଇ ଟାଇମରେ ବସିଥିବି ତାପରେ ଭାଉଜ ଆସିବା ରାତି ଆଠଟାରେ। ଆସିଲା ପରେ ଯାଇକି ମୁଁ ଘରକୁ ଆସେ। ତାର ଏମିତି ସିଲେଇ ବି କେତେବେଳେ କେମିତି ଯଦି ସିଲେଇ ପଡେ ତ ସିଲେଇ ବି କରେ।
ରଜ ପାଇଁ ବି ସିଲେଇ ବଢୁଥିବ ଏବେ?
ହୁଁ। ରଜ ପାଇଁ ବି ସିଲେଇ ପଡୁଛି ତ ସିଲେଇ କରୁ କରୁକା ଟାଇମ ମାନେ ମୋ ପାଇଁ ଟାଇମ ବହୁତ ଅଭାବ। ମାନେ ଏତେ ଟାଇମ ହେଲେ ବି ଟାଇମ ସରେନି ମୋର।
କଣ କଣ ଦଉ ସବୁ ଲେଡିସ୍ କର୍ଣର ରେ ସବୁ କଣ କଣ ଆଇଟମ ଅଛି ତମର?
ଆମର ସେଇଠି ରଖିଛି ମୁଁ କଣ ଚୁଡି ସ୍ତ୍ରୀ ଲୋକଙ୍କର ଟିକେ ଭେରାଇଟି ଚୁଡି ଆଉ ଝିଉଛୁଆଙ୍କର ଆଉ ଆମର ଅଳତା, ନକପାଲିସି ଆଉ ପାନିଆ, ଆରସି ପାଉଁଜି, କାନଫୁଲ, ମୁଦି ହୁଁ ଆଉ ଏମିତି ଲିବାମ୍ ଆମର ଯେତିକି ବି ଗୋଟେ ମାନେ ଝିଅର ଯେତିକି ଗୋଟେ ସଜ ହବା ହଁ ଭେରାଇଟି ଜିନିଷ ତ ସବୁ ମୁଁ ରଖିଛି। ଟାଇମ୍ ତାପରେ ସେଇ ଭିତରେ ଟିୟୁସନ ବି ମୁଁ କରୁଛି।
ହୁଁ ହୁଁ।
ମାନେ ସେଇ ସ୍କୁଲ ରୁ ଆସିବି ଆସିକି ଦୋକାନ ରେ ସେଇଠି ଟୁସନ ଆମର କ ଆମର ଆମ ଘରଠୁ ଦୋକାନ ଟିକେ ବହୁତ ଦୂରରେ ହେଲା। ତ ସେଥିପାଇଁ ସେଇ ସ୍କୁଲ ରୁ ଆସିକି ତ ଖାଇଦେବି ଏକାଥରେ ଯିବି ଦୋକାନ। ଦୋକାନ ରୁ ଛୁଆ ସେଇଠି ଦୋକାନ ଖୋଲିବି ସେଇଠି ରହିବି ସେଠି ଯେତେବେଳେ ସିଲେଇ କରିବାରଥିବ ସିଲେଇ କରିବି। ଯେତେବେଳେ ଛୁଆ ଆସିିବାରଥିବ ସେତେବେଳେ ସେ ଛୁଆ ଆସିଲେ ତାଙ୍କୁ ପାଠ ପଢେଇବି।
ଆଚ୍ଛା।
କାମ ଆଉ ଆଉ ଆମେ ଚାଲିଲ କଣ ବି ବିଜନେସ କରିବା ଗୋଟେ ମିଶିକି।
କଣ କରିବା କୁହ କଣ ଗୋଟେ ବିଜନେସ କରିବା କୁହ କଣ କଲେ ଭଲ ହବ ଆମ ପାଇଁ। କଣ ଗୋଟେ ବିଜନେସ୍ କଲେ ଆମ ପାଇଁ ଭଲ ହବ।
ମୁଁ ଭାବିଲି ଦେଖିଆ ମାନେ ମୁଁ ଏମତିରେ ଏଇଠି ମାନେ କାହାକୁ ପାଇଲିିନି ନା ତ ସେଥିପାଇଁ ମୁଁ ଭାବିଲି ମୁଁ ଦେ ଆଁ କହିବୁ କିି।
ନିଶ୍ଚିନ୍ତ କରିବା ଭଲ ଉପଦେଶ ଗୋଟେ ଦେଇଛ ଆମେ ନିଶ୍ଚିନ୍ତ କରିବା। ଛତୁ ଚାଷ କଲେ କେମିତି ହବ?
ହଁ ଛତୁ ଚାଷ କଲେ ବି ଭଲ ହବ।
ହୁଁ ହୁଁ ଛତୁକୁ ପ୍ରଥମେ ଆ ତାର ବେଡ ତିଆରି କରିବା ବେଡ ପକେଇବା। ଆଉ ତାକୁ ଖରାରେ କିଛି କିଛି ଦିନ ପାଇଁ ଛାଡିବା ତାକୁ ଗର
ଆମର ଛତୁ ଚାଷ କରିବା ପାଇଁ ଫାଷ୍ଟ ଆମର ଇଏ ନୁହଁ କି କୁ ଟା ମାନେ ଯୋଉ ହୁଁ ଛଣ। ତାପରେ ତାପରେ କଣ ମଞ୍ଜି ପକୁଅନ୍ତି ସେଇ ଛଣ ଭିତ ରେ ତାକୁ ଆଗେ ଠିକ୍ ସେ ମାନେ ହଁ।
ପ୍ରଥମେ ଛଣକୁ ଆମେ ଆଣିବା ତାକୁ ହଉଛି ଯୋଉ ତାକୁ ଲମ୍ବା ସାଇଜ ରେ ମାନେ ବାଡିରେ ଅଧ ବାଡିଏ ଲେଖା ଗୋଟେ ମାପ ପ ହବ ସେ ମାଡିରେ ଅଧ ମାଡି ନେଖାରେ ତାକୁ କଟାଯିବ। ଉପର ପଟୁ ତଳ ପଟୁ କଟାଯିବ କଟା ହେଲା ପରେ ତାକୁ କଣ ହବ ନା ଗୋଟେ ବିଡା କରିକି ଆମେ ବାନ୍ଧିକି ରଖିବା ଏମିତି କରିକି କିଛି ଛି ଗୁଡାଏ ଛଣ ଆଗେ ବାନ୍ଧିକି ରଖିବା ବାନ୍ଧିକି ରଖିଲା ପରେ ତାକୁ କଣ କରିବା ନା ପାଣିରେ ଗୋଟେ ଦିନ ବୁଡେଇକି ରଖିବା। ଯୋଉ ଡ୍ରମ୍ ଭିତରେ ବାନ୍ଧି ସାରିଲା ପରେ ବିଡା କରିକି ତାକୁ ଡ୍ରମ ଭିତରେ ପାଣି ଭିତ ରେ ବୁଡେଇକି ରଖିବା। ରଖିଲା ପରେ ତାପରେ କଣ କରିବା ନା ଗୋଟେ ଢେର ଦେଇକି ତାକୁ ସେଇ ଛଣକୁ ଖୋଲିକି ତାକୁ ଥୋଇବା। ପାଣି କିଛି ଗଡିଯିବ ମାନେ ବେଶୀ ପାଣି ଗଡିବନି କି ବେଶୀ କମ ପାଣି ବି ଗଡିବନି। ଗଡିସାରିଲା ପରେ ତାକୁ କଣ କରିବା ନା ବେଡ ପାରିବା ମାନେ ସବୁ ଦି ବାଉଁଶ ହଉ। କି କିମ୍ବା ଯେମିତି ବେଡ ତିଆରି କରନ୍ତି ସ୍କୁଲ ମାନଙ୍କରେ ଥାକ ଥାକ ଥାକ ଥାକ କରନ୍ତି ଆମେ ସେମିତି କଣ କରିବା ନା ତମ ଯୋଉ ବାଉଁଶରେ ସବୁ ବେଡ ତିଆରି କରିବା ବେଡ ତିଆରି କଲା ପରେ ତା ଉପରେ ଆମେ କଣ କରିବା ନା ସେ ଛଣକୁ ସବୁ ଦବା। ବେଶୀ ଶୁଖି ନଥିବ ବେଶୀ ଗରମ ନଥିବ ଗରମ ନରମ ଥିବ ତାକୁ ଆମେ ପକେଇବା। ପକେଇଲା ପରେ କଣ କରିବା ନା ତାକୁ ସେ ଯୋଉ ଛତୁ ମଞ୍ଜି ଥିବ ବୋଟଲ୍ ଭିତରେ
ହଁ।
ତା କାଚ ଟାକୁ ତୁଟିବା ମାନେ ତାକୁ ଭାଙ୍ଗିଦବା ଆରମିତି ଆମେ ଖୋଲି ପାରିବାନି। ତା ଇଏ ଟା ନଷ୍ଟ ହେଇଯିବ ତା ଛତୁର ଯୋଉ ମଞ୍ଜି ତା ଶିଳ ଟା ନଷ୍ଟ ହେଇଯିବ ତାକୁ କଣ କରିବା ବୋଟଲ ଟା କାଚ ବୋଟଲ ଟା କମ ତୁଟିବା ପାଇଁ ପଡିବ ତାକୁ ଭାଙ୍ଗିବା। ଭାଙ୍ଗି ସାରିଲା ପରେ ସେ ମଞ୍ଜୁକୁ କଣ କରିବା ନା ଗୋଟେ ବେଡରେ ଗୋଟେ ବେଡ ରେ ଆମେ ଗୋଟେ ବୋଟଲ କା ମଞ୍ଜି ଦବା। ଦେଲା ପରେ ତାକୁ କଣ କରିବା ନା ଚାରିପଟେ ତାକୁ ପକେଇବା ଦି ସାଇଟ୍ ରେ ପକେଇବା ମଝିରେ ଦବା ଦି ସାଇଡ ରେ ପକେଇବା ପକେଇଲା ପରେ ତା ଉପରେ ପୁଣି ଆଉ ଗୋଟେ ଲେୟାର କଣ ଦବା ନା ଛଣ ଦବା ପୁଣି ଗୋଟେ ପକେଇବା ପୁଣି ଟିକେ ପକେଇବା। ପୁଣି ଟିକେ ଗୋଟେ ଲେୟାର ଦବା ଏମିତି ତିନିଟା ଥାକ ଲେୟାର ଆମେ ଦବା। ଲେୟାର ଦେଲା ପରେ ତାକୁ କଣ କରିସାରିବା ନା ତା ପରେ କିଛି ଯୋଉ ପାଣି ଟିକେ ଛିଞ୍ଚିଦବା କିଛି ଲୋକ ବେସନ ଆଉ ଲୁଣ ବି ମଧ୍ୟ ଛିଚନ୍ତି ଉପରେ। ମାନେ ଅଧିକ ଭଲ ହବା ପାଇଁ ଛତୁ ଉପରେ ପକ ଛିଞ୍ଚିବେ। ଛିଞ୍ଚିଲା ପରେ କଣ କରିବା ନା ଯୋଉ ଧଳା ଜରି ଯୋଉ ମାର୍କେଟ ରେ ମିଳେ ସେଇ ଧଳା ଜରି ଆଣି କଣ କରିବା ନା ସେ ଉପରେ ସବୁ ଘୋଡେଇବା ତାକୁ ପ୍ରଥମେ ସା ସାତ ଦିନ ପୁରା ଆମେ ଘୋଡେଇକି ରଖିବା ଯୋଉ ଛତୁ ବେଡକୁ ହୁଁ ମଞ୍ଜି ଟାକୁ ତା ବେଡ ଟାକୁ ତାକୁ ପୁରା ବେଡ ସହ କଭର କରି ରଖିଥିବା ନା। ତାକୁ ସାତ ଦିନ ଘୋଡେଇକି ରଖିବା। ସାତ ଦିନ ଗଲା ପରେ ତାପରେ କଣ କରିବା ନା ତାକୁ ଯାଇକି ସକାଳେ ଆମେ ଖୋଲିଦେଇ ଆସିବା ପୁଣି ଯେତେବେଳେ ଘଣ୍ଟା ସେ ଦି ଘଣ୍ଟା ଯିବ। ଅଁ ସୂର୍ଯ୍ୟ କିିରଣ ପଡିଗଲା ଭଲସେ ଟିକେ ତାପରେ ପୁଣି ଯାଇକି ତାକୁ କଣ କରିବା ନା ଘୋଡେଇ ଦେଇ ଆସିବା। ପୁଣି ଏମିତି ତାକୁ କରିବା କଣ କରିବା ନା ତିନି ଚାରି ଦିନ ତିନି ଚାରି ଦିନ ପୁଣି ଏମିତି ତାକୁ ଗରମ ନରମ ଗରମ ନରମ ଦବା। ତାପରେ ଟିକେ ଖୋଲିଲା ପରେ ତାପରେ ଛତୁ ଫୁଟି ଥାଏ।
ଓ ହୋ।
ଏମିତି ଛତୁ
ଆମର କେତେ ଦିନ ପରେ ଛତୁ ଟା ମାନେ ଫୁଟିଯାଏ ସାତ ଦିନ ନାଇଁ।
ହଁ ନାଇଁ ପନ୍ଦର ଦିନ ପରେ ଫୁଟେ ସେ ସାତ ଦିନ କେବଳ ଘୋଡା ହେଇକି ରହିବ। ଆଉ ସାତ ଦିନ ପୁରା ଏମିତି ତାକୁ ସୂର୍ଯ୍ୟ କିରଣ ଦିଆଯିବ ଆଲୋକ ରଶ୍ମି ପଡିଲା ପରେ ଗରମ ନରମ ହେଲା ପରେ ତାପରେ ଯାଇ ଛତୁ ଉତ୍ପାଦନ ହବ। ହେଲା ପରେ ତାପରେ ଲୋକ ଆମେ ଆଣିକି ଖାଆନ୍ତି ତାକୁ କିଛି ଲୋକ ନେଇ ତାକୁ ବିକ୍ରି କରନ୍ତି। ଯାହା ଯିଏ ଯୋଉ ସନୁସାରେ ପକେଇଥିବେ ଛତୁ ବେଡ ପକେଇଥିବେ। ସେ ସେଇ ଅନୁସାରେ ଛତୁ ପାଇବେ। ବ ଅଧିକାଂଶ ବି ସମୟରେ ଯଦି ବେଡ୍ ଭୁଲ ଥିବ ବି ସୁଦ୍ଧା କରିବା ଛ ତୁ ବିଶେଷ ଫୁଟେନି ଗୋଟେ ଦିଟା ଏମିତି ଫୁଟେ କିନ୍ତୁ ମଞ୍ଜି ଅନୁସାରେ ଛତୁ ତାର ଯେତିକି ଫୁଟିବା କଥା ସେତିକି ଫୁଟେ।
ଓ ହୋ ମାନେ ନିଜ ଉପରେ ନିର୍ଭୟ କରିବ କିଏ କେମିତି କଣ ଇଏ କରିବ ଆଉ।
ବାସ୍
ହୁଁ ତମର ଆଗରୁ କରିଥିଲ ନା କଣ?
ହଁ ଥରେ ପକେଇଥିଲୁ ଛତୁ ଆମର ବେଡ ଥରେ ପକେଇଛୁ। ହଁ ହେଇଥିଲା ବାପା ଭାଇ ସେମାନେ ପକାନ୍ତି।
ହୁଁ, ହଉ ଆମେ ତାହେଲେ ଆମେ ତାହେଲେ ଯାହାଲେ ବିଜନେସ ମୁଁ ଯୋଉ କହୁଥିଲି ଆମର ଟେଷ୍ଟସ୍ନାରୀ ଦୋକାନ ବାହାରେ ପକେଇବା ସେଇଟା ନହେଲେ ଛ ତୁ ଚାଷ ଗୋଟେ କରିବା ଆଉ।
ହଁ ନିଶ୍ଚିନ୍ତ କରିବା।
ଏମିତିରେ ତମେ ଘରେ ବସୁନେ ଆଉ କଣ କରିବା ନାଇଁ କିି, ହ। ହଉ ତାହେଲେ ମୁଁ ପରେ କଲ୍ କରିବି ହେଲା।
ହଉ ଠିକ୍ ଅଛି।
ହଁ